ନମସ୍ ଜୟ ଜଗନ୍ନାଥ। ବନ୍ଧୁ ଆପଣଙ୍କର ମୋର ଆବାଜ ଆସଚି?
ହଁ ଆସୁଚି ଧନ୍ୟବାଦ ନମସ୍କାର କଣ କରୁଚ?
ଏମିତି ବସିଥିଲି ବନ୍ଧୁ ଆଉ ଆପଣ କଣ କରୁଚନ୍ତି?
ମୁଁ ଏଇ ଦୋକାନରେ ଆସିକି ବସିଲି ଜଷ୍ଟ।
ଆଉ ଖାଇଥିଲେ କଣ?
ଆଜି ବନ୍ଧୁ ମୁଁ ଖାଇଥିଲି ଭାତ, ଡାଲି, ଫୁଲକୋବି ଆଳୁ ତରକାରୀ। ଏବଂ ଚିପସ୍।
ଭଲ ଖା ମୁଁ ମୁଁ ଖାଇଥିଲି ପ ପଖାଳ ଭାତ ଅଣ୍ଡା ଭୁଜିଆ ଆଉ ଚିଙ୍ଗୁଡି ଆଉ ଆମ୍ବ।
ଉଁ। ଶୁଣିକିରି ବୋହୁତ ଭଲ ଲାଗିଲା କି ଆପଣ ମାନେ ଏତେସବୁ ଖାଦ୍ୟ ଆଜି ଖାଇଚନ୍ତି ଚିଙ୍ଗୁଡି ଯେମିତି ଆପଣ ମତେ କହିଲେ ମତେ କହିପାରିବେ ତା ରେସିପିଟା ମାନେ କେମି ତି ବନେଇଚନ୍ତି ଚିଙ୍ଗୁଡ଼ି ତରକାରୀ କାରଣ ମୋର ବନ୍ଧୁ ଗୋଟେ ମୋ ସହିତ ରୁହନ୍ତି ତାଙ୍କୁ ଆମିଷ ବୋହୁତ ପସନ୍ଦ ଲାଗେ।
ହୋଉ ଠିକ ଅଛି ଚିଙ୍ଗୁଡି ପ୍ରଥମେ ଚିଙ୍ଗୁଡି କୁ ଲୁଣ, ହଳଦୀ ପକେଇକି ରଖିଦବ ତାପରେ କଢେଇ କଢେଇ ଗରମ କରି ତା ଦେହରେ ତେଲ ପକେଇବ ତେଲରେ ଚିଙ୍ଗୁଡି ସବୁ ଗୋଟେ ଗୋଟେ କରିକି ଭାଜିବ ଭାଜି ସାରିବା ପରେ ଚିଙ୍ଗୁଡି କାଢିଦବ। ପୁଣି ସେଇ ତେଲରେ ସେଇ ତେଲ ନହେଲେ ସେଇ ତେଲ ରଖିଦେଇକି ଅଲଗା ତେଲ୍ ନୂଆ ତେଲରେ କରଲେ ବି ଚଳିବ। ସେଇ ତେଲରେ ଟିକେ ଲ ପ୍ରଥମେ ଟିକେ ଚିନି ପକେଇଦବ ଚିନି ପକେଇ ସାରିଲା ପରେ ତେଜପତ୍ର ଟିକେ ପକେଇଦବ। ତାପରେ ପିଆଜ ପକେଇବ ପିଆଜଟେ ଭାଜି ହେଇ ସାରିଲା ପରେ ଯୋଉ ଅଦା, ରସୁଣ, ପିଆଜ ଜିରା ପକେଇକି ଯୋଉ ପେଷ୍ଟ କରଥିବ ସେ ପେଷ୍ଟକୁ ପକେଇଦବ ପକେଇ ସାରିଲା ପରେ ଟିକେ ମାନେ ଗୋଳେଇଦବ ଗୋଳେଇ ସାରିଲା ପରେ ଲୁଣ ହଳଦି ସେଥିରେ ପକେଇବ ଲୁଣ, ହଲଦି ପକେଇ ପୁଣି ଗୋଳେଇବ ଗୋଳଇ ସାଇଲା ପରେ ଯାହାବି ପାଖର ଟମାଟୋର ଟମାଟର ପକେଇଦବ ପକେଇ ଗୋଳେଇ ସାଇଲା ପରେ ଢାଙ୍କୁଡି ଦେଇଦବ। ତା ପରେ ସେ କୋ ମାନେ ସେ ମସଲାରୁ ତେଲ ଛାଡିଲା ପରେ ସେଥିରେ ଆଳୁ ଯଦି ଭାଜିକି ରଖିଥିଲ ତାହେଲେ ଆଳୁ ବି ପକେଇଦବ ଆଳୁ ପକେଇ ପାଣିରେ ଦେଇକି ଗୋଳେଇଦବ। ଗୋଳେଇ ଫୁଣି ଢାଙ୍କୁଣି ଦେଇଦବ। ସେ ଟିକେ ହେଇଗଲା ପରେ ଚିଙ୍ଗୁଡି ବି ପକେଇ ଦବ ଚିଙ୍ଗୁଡି ପକେଇ ସାଇଲା ପରେ ଗରମ ମସଲା ପକେଇ ଦବ। ଓଲହେଇ ଦବ ବୋହୁତ ଭଲ ଲାଗିବ ତା ସ୍ୱାଦ।
ଶୁଣିକି ବୋହୁତ ଭଲ ଲାଗିଲା କେତେ ସୁନ୍ଦର ରେସିପିଟି ମତେ କହିଦେଲେ ମୁଁ ନିଶ୍ଚୟ ବନେଇକି ଓ ମୋ ବନ୍ ଧୁଙ୍କୁ ଦେବି ଆଉ ସେ ଖାଇକି କଣ ମତେ କହିଲେ ମୁଁ ନିଶ୍ଚୟ ଆପଣଙ୍କୁ ମୋ ଅନୁଭୂତି ଆପଣଙ୍କୁ ସେୟାର କରିବି।
ଅହ।
ଆଚ୍ଛା
ଆଉ ସେପଟରେ ଗରମ ହୋଉଚି?
ହଁ ଏପଟ ଆଡେ ତ ବୋହୁତ ଗରମ ହୋଉଚି ଯେମିତିକି ଆଜି ଟିକେ ବର୍ଷା ପାଗ ସକାଳେ କରିଥିଲା କିନ୍ତୁ ବର୍ଷା ମାନେ ହେଇନି। ତ ଟିକେ ତ ଗରମ ଲାଗୁଚ କିନ୍ତୁ ମତେ ସବୁ ଋତୁରୁ ମତେ ସବୁଠୁ ପସନ୍ଦ ଲାଗେ ଶୀ ଶୀତ ଋତୁ ଏବଂ ବସନ୍ତ ଋ ତୁ କାରଣ ଶୀତ ଋତୁରେ ଦିନ ବଡ ଏବଂ ରାତି ସାନ ତ ମତେ ଶୀ ତୁ ଋତୁକୁୁ ବହୁତ ଭଲ ଲାଗେ। ମାନେ ତାକୁ ଶୀତ ଋତୁରେ ଯେମିତିକି ସବୁ ଯୋଉ ପ୍ରକାର ଓ ଉଁ। ପନିପରିବା ମିଳେ ଏବଂ ଫଳ ବି ମିଳେ ସେମିତି ବସନ୍ତ ଋତୁରେ ପତ୍ର ଝଡ଼ା ଦିଏ। ପତ୍ର ଝଡ଼ା ଦେଇ ଯୋଉ ନୂଆ ଫୁଲ ପତ୍ର ଯୋଉ ଉଠେ ମତେ ସେ ତ ଋତୁ ଏବଂ ବସନ୍ତ ଋତୁ ବହୁତ ପସନ୍ଦ ଲାଗେ।
ନୂଆ ଫୁଲ ଯୋଉ ଆସେ ସେଗୁଡ଼ା ଦେଖି ବହୁତ ସୁନ୍ଦର ଦେଖାଯାଏ। ବହୁତ ସୁନ୍ଦର ବି ଲାଗେ।
ଆଜ୍ଞା ବହୁତ ସୁନ୍ଦର ଲାଗେ ଦେଖିବା ପାଇଁ ତା ସହିତ ମାନେ ଖେଳିବା ପାଇଁ ଆଉ ଆପଣଙ୍କୁ ସେମିତି କୋଉ ଋତୁ ବହୁତ ପସନ୍ଦ ଲାଗେ?
ମତେ ତ ବର୍ଷା ଯେତେ ଭଲ ଲାଗେ ସେମିତି ରେ ପାଣି କାଦୁଅ ହୁଏ ଜାଗା। ମତେ ବର୍ଷା ଋତୁରେ ମତେ ବହୁତ ଭଲ ଲାଗେ। ଘରେ ବସ ସି ବର୍ଷା ଦେଖୁଥିବ ଘଡ଼ଘଡ଼ି ବିଜୁଳି ମାରୁଥିବ। ପବନ ଦୋଉ। ବ ଘରେ ସୋ ବି ବସି ଦେଖୁ ତ ବହୁତ ଶାନ୍ତି ଲାଗିବ ଖୁସି ଲାଗିବ ଦେଖିକି।
ଆଜ୍ଞା ଆଜ୍ଞା ଶୁଣିକରି ବହୁତ ଭଲ ଲାଗିଲା କି ଆପଣ ହଁ। ଆପଣଙ୍କର ଭଏସ ଆସୁଛି ମତେ ଶୁଣି ଶୁଣିକିରି ମତେ ବହୁତ ଭଲ ଲାଗିଲା କି ଆପଣଙ୍କୁ ମାନେ ଏ ଋତୁ ଗୁଡ଼ାକ ବହୁତ ପସନ୍ଦ ଲାଗେ। ଆଉ ଯେମିତି ଆପଣଙ୍କର ସେପଟ ଆଡ଼େ ରଜ ପର୍ବ କେମିତି ପାଳନ କରୁଥିଲେ?
ରଜ ଆମ ରଜ ତ ତିନି ଦିନ ପାଳନ ହୁଏ ରଜରେ ନୂଆ ଡ୍ରେସ ପିଠା ପଣା ସବୁ ହେଇଥିଲା। ରଜରେ ସମସ୍ତେ ଦୋଳି ଖେଳନ୍ତି ଦୋଳି ଖେଳିକି ଆମେ ପିଠା ପଣା ଖାଇଲୁ ବହୁତ ମଜା ମସ୍ତି କଲୁ। ଆଉ ତିନି ଦିନ ଯାକ ରଜରେ ଝିଅ ମାନେ ମାନେ ଚାଲନ୍ତିନି ମାନେ କଦଳୀ ପଟୁଆ ପିନ୍ଧିକି ଚାଲନ୍ତି। କି ମାଟି ଚାଲିଲେ ତାଙ୍କୁ ମନା ତାଙ୍କୁ ମାନେ କଷ୍ଟ ପାଦକୁ ଦିଅନ୍ତିନି। କି ଝିଅ ମାନେ କୌଣସି ପ୍ରକାର ରୋଷେଇ କରନ୍ତିନି। ଖାଲି ପାନ ଖାଆନ୍ତି ଖାଇ ପିଇକି ମାନେ ବାଦ ରଜରେ ଯେମିତି ପାଳନ କରାଯାଏ ଝିଅ ପିଲାଙ୍କର ପର୍ବ ଏଟା ମାନେ ରଜରେ ବୁଲନ୍ତି ଖାଆନ୍ତି ପିଅନ୍ତି। ଦୋଳି ଖେଳନ୍ତି ସମସ୍ତଙ୍କ ଘରେ ଘରେ ଯାଇ ପିଠା ପଣା ଖାଆନ୍ତି। ଆଉ ନୂଆ ଡ୍ରେସ୍‌ ବି ପିନ୍ଧାନ୍ତି ଖୁସି ହୁଅନ୍ତି।
ଆଜ୍ଞା ଶୁଣିକିରି ବହୁତ ଭଲ ଲାଗିଲା କି ଆପଣ ଏମି ଏହି ପ୍ରକାର ଆପଣ ରଜ ପାଳନ କଲେ ସେମିତି ଆମର ଏପଟ ଆଡ଼େ ବି ରଜ ବି ମାନେ ବହୁତ ଯେମିତି ଆଗ ଭଳିଆ ତ ର ଯୋଉ ଆମେ ପାଳନ କରୁନୁ କିନ୍ତୁ ତଥାପି ମୁଁ ଏଇଠି ଟିକେ ମିନ୍ସ ରଜ ମିନ୍ସ ପର୍ବ ଟିକେ ପାଳନ କରିଛି ଏଇ ବର୍ଷ ଆଗ ବର୍ଷ ଅପେକ୍ଷା ଯେମିତି ଆମର ହଉଛି ରଜ ପର୍ବ ହୋଉଛି ଓଡ଼ିଶା। ରେ ଏକ ଅତ୍ୟନ୍ତ ପ୍ରସିଦ୍ଧ ଲୋକପ୍ରିୟ ପ୍ରବ ପର୍ବ ଯାହାତ କି ଏଇଟା ଓଲି ନାରୀ ତ୍ବ ମାତୃତ୍ଵ ଏବଂ ପ୍ରକୃତି ମାନେ ଭୂମି ମାତାଙ୍କୁ ଉର୍ବରୁତୁକୁ ସମ୍ମାନ ଦେଇ ଆମେ ପାଳନ କରୁଥାଉ। ରଜ ପର୍ବ ଜୁନ୍ ମାସ ରେ ମିଥୁନ ସଂକ୍ରାନ୍ତି ସମୟରେ ପାଳିତ ହୁଏ ଯୋଉ ସଂକ୍ରାନ୍ତି ପଡ଼େ ଜୁନ୍ ମାସରେ ଯୋଉ ସଂକ୍ରାନ୍ତି ପ ପଡ଼ିବ ସେଇଟାକୁ ତ ଆମେ ରଜ ସଂକ୍ରାନ୍ତି ବି କହି ତ ଏବଂ ମିଥୁନ ସଂକ୍ରାନ୍ତି ବି କହିଥାଉ ଆଜ୍ଞା। ଏହା ମୁଖ୍ୟତଃ ଚତୁର୍ଥ ଦିନ ମିନ୍ସ ବସୁମତୀ ସ୍ଥାନ ଦିନ ମିନ୍ସ ଯେମିତିକି କହିବା ପାଇଁ ଚାହୁଁଛି ବସୁମତୀ ସ୍ଥାନରେ ସମାପ୍ତ ହେଇ ଥାଏ ରଜ ପର୍ବ ହୋଉଛି ଯେମିତି କି ପହିଲି ରଜ ମିଥୁନ ସଂକ୍ରାନ୍ତି ବାସି ରଜ ବସୁମତୀ ସ୍ଥାନ ଏଇ ଚାରି ଦିନ ମିନ୍ସ ପାଳନ ହେଇଥିଲା ଏବଂ ରଜ ପର୍ବର ପ ପରମ୍ପରାକୁ ନେଇକି ଯେମିତି କିି ଦୋଳି ଖେଳିବା ନୂଆ ପୋଷାକ ପିନ୍ଧିବା ଅଳତା ଶୃଙ୍ଗାର। କରିବା ରଜ ଗୀତ ଗାଇବା ପାନ ଖାଇବା ପିଠା ପଣା ଖାଇବା ଆଉ ଖାସ୍‌ କରିକରି କି ସବୁ ମହିଳା ମାନଙ୍କୁ ବିଶ୍ରାମ ଏବଂ ଚାଷ ବାସ ଏବଂ ମାଟି ଖେଳିବା କାମ ବନ୍ଦ। କରିବା ରଜ ପର୍ବର ମାନେ ମୁଖ୍ୟ ପ୍ରଧାନତ୍ବ।
ହଁ ରଜରେ ଶୃଙ୍ଗାର ମାନେ ସଜା ହବା ବି ବହୁତ ଭଲ ଲାଗେ ମାନେ ସଜେଇକି ସବୁଆଡ଼େ ବୁଲିବାକୁ ମାନେ ଚାଷୀ ମାନେ ବି କାମ କରିବା ବି ତାଙ୍କୁ ଟିକେ ହାଲୁକା ମିଳିବାକୁ ବହୁତ ଖୁସି ଲାଗେ ସବୁ ଆନନ୍ଦଦାୟକ ଲାଗେ।
ଆଜ୍ଞା ଆଜ୍ଞା। ଯେମିତିକି ରଜ ପର୍ବରେ ବହୁତ ଗୁଡାଏ ପିଠା ବି ମା ବନେଇଥାନ୍ତି ଯେମିତିକି ପୋଡ଼ ପିଠା ମଣ୍ଡ ମଣ୍ଡା ପି ଠା ଚକୁଳି ପିଠା, କାକରା ପିଠା, ପାନ, ପଣା, ଆମ୍ବ, କଠାଳ, ଲିଚୁ ବହୁ ବହୁ ଏଇଭଳି ବହୁତ ଋତୁକାଳୀନ ଫଳ ବି ମଧ୍ୟ ମାନେ ରଜ ପର୍ବରେ ସାମାଜିକ ଏଇଟ ମହତ୍ୱ ରହିଥାଏ।
ତମ କୁ କଉ ପିଠା ଖାଇବାକୁ ଭଲ ଲାଗେ?
ମତେ ସ ମତେ ସବୁ ପିଠା ବନେଇକି ଖ୍ୱାଇବା ପାଇଁ ପସନ୍ଦ ଲାଗେ କିନ୍ତୁ ପିଠାରେ ଯେହେ ତୁ ନଡିଆ ପଡିଥାଏ ତ ମତେ ନଡିଆ ପସନ୍ଦ ନୁହଁ କିନ୍ତୁ ମତେ ତାଡି ପସନ୍ଦ ଯେମିତି କିି ରହିଯାଏ ଯୋଉ ପଇଡ ପାଣିର ଭି ଭିତରେ ଯୋଉ ତାଡ ରହିଥାଏ ସେଇଟା ମତେ ପସନ୍ଦ ଖାଇବା ପାଇଁ ନଡିଆ ର କିନ୍ତୁ ନଡିଆ ମ ତ ପସନ୍ଦ ନୁହ।
ଖାଇବା ଭଲ ଲାଗେନି ନଡ଼ିଆ ପାଣି ପିଇବାକୁ ଭଲ ଲାଗେ ତା ନାଳି ଟାବି ଭଲ ଲାଗେ।
ଆଜ୍ଞା।
ହୁଁ।
ଆଉ କେମିତି ଆପଣଙ୍କର ମାନେ ସେ ଦିନ ଆଜି କେମିତି ଗଲା?
ଆଜି ଦିନ ତ ଆଜି ଆମର ସକାଳୁ ବି ବର୍ଷା ହଉଥିଲା। ପୁଣି ଚାରିଟା ବେଳେ ବି ବର୍ଷା ହେଲା ଆଉ ଖରା ବେଳେ ଆଜି କଲେଜ ଯାଇଥିଲି କଲେଜ ରୁ ଆସିଲି କଲେଜ ରୁ ଆସିି ପୁଣି କିଛି ଘରେ କାମ ବାକି ରହି ଯାଇଥିଲା ଘର କାମ ବି କଲି ଟିକେ ମାଆଙ୍କୁ ବି ଟିକେ କାମରେ ସାହାଯ୍ୟ କରିଦେଲି ଆଉ ଟିକେ ରୋଷେଇ ବାଷେଇରେ ବି ଟିକେ ସାହାଯ୍ୟ କରିଦେଲି ତାପରେ ଖାଇଲୁ ଖାଇ ପିଇକି ପୁଣି ଟିକେ ରେଷ୍ଟ କଲି। ରେଷ୍ଟ ପରେ ଟିକେ ପାଠ ଥିଲା ମୋର ଟିକେ ନୋଟ ଥିଲା ଲେଖିବାର ଥିଲା ଟିକେ ଲେଖିଦେଲିି। ତାପରେ ଆପଣଙ୍କ କଥା ମନେ ପଡିଲା ଆପଣଙ୍କୁ କଲ କରିଦେଲି ଟିକେ ମାନେ କଣ କରୁଛନ୍ତି କଣ କ ରୁଥିବେ ଆଉ ସେଇଥିଲାଗି ଆପଣଙ୍କୁ ଟିକେ କଲ କରିଦେଲି।
ଆଜ୍ଞା ଶୁଣିକିରି ବହୁତ ଭଲ ଲାଗିଲା କି ଆପଣ ମୋ କଥା ମନ ବି ପକେଇଛନ୍ତି ଏତେ ବ୍ୟସ୍ତବହୁଳ ଜୀବନ ନରେ ଆଉ ଯେମିତିକି ଆଗକୁ ତ ମିନ୍ସ ଆଗରୁ ବି ଆପଣ କହିଥିଲେ କି ଆପଣ ରଥଯାତ୍ରା ସେଟ ଆ ଆମର ଯେମିତି କିି ଟିଭି ମାଧ୍ୟମରେ ଚଳଚିତ୍ରକୁ ଦେ ଚି ଆପଣ ଆନନ୍ଦମୟ କ ଥିବେ ମୁଁ ତ ପୁରୀ ଯିବାର ସମ୍ଭାବନା ଅଛି ମୁଁ ଯେତେ ଯାଉଛି ନିଶ୍ଚୟ ଆପଣଙ୍କ ପାଇଁ ପ୍ରସାଦ ବି ଧରିକି ଆସିବେ ମହାପ୍ରଭୁଙ୍କର ପ୍ରସାଦ କିଛି ଯଦି ଆପଣଙ୍କର ମାନେ ଆ କିଛି ଏମିତି ସମୟ ରହିବ ମୁଁ ନିଶ୍ଚୟ ମୋର ଅନୁଭୂତିକୁୁ ବି ଆପଣଙ୍କୁ ସେୟାର କରିବି ଏମିତି ମୋ ସହିତ ଜୋଡି ରହିଥାନ୍ତୁ କଥାବାର୍ତାରେ।
ହଁ ଧନ୍ୟବାଦ ଆଉ ଆପଣ ଯାଇକି ଠାକୁରଙ୍କୁ ଦର୍ଶନ କରି ଆସ ଚି ଆଉ ଆ ଆପଣଙ୍କର ମନରେ ଯାହାବି ଅଛି ଠାକୁରଙ୍କୁ ଜଣେଇବେ ଠାକୁର ଆପଣଙ୍କ ମନସ୍କାମନା ପୂରଣ କରନ୍ତୁ ଆଉ ଆପଣ ଖୁସ୍
ହଁ ନିଶ୍ଚୟ ନିଶ୍ ନି୍ଚୟ ମୁଁ ଖୁସିରେ ମାନେ ଭଗବାନଙ୍କ ପାଖକୁ ଯାଇ ପ୍ରାର୍ଥନା କରିବି ଯେମିତି କିି ଆଜି ଦେ ଖିପାରୁଛି ଆଜିକାଲିର ଦୈନନ୍ଦିନ ଜୀବନରେ ଗାଁ ଲୋ ଗାଁ ର କଥା ତ ସମସ୍ତେ ଭୁଲି ଗଲେନି। ଗାଁକୁ କିଏ ମନେ ହିଁ ପକଉନାହାନ୍ତି ସହ ରେ ହିଁ ରହିକିରି ସହରର ହିଁ ସବୁ କିଛି ଚାଲିଚଳନ ହେଇଗଲାଣି କିନ୍ତୁ ମତେ ଗାଁ କ ଥା ବହୁତ ମନେ ପଡେ ସେଇ ଗାଁ ର ସେଇ ଗାଁ କଥା ଏଇ ଗ୍ରୀଷ୍ମ ଋତୁରେ ଆମ୍ବ ତୋଳିବା ଆ ଲୁଚ ଲୁଚକାଳି ଖେଳିବା ସାଙ୍ଗସାଥି ସହିତ ଗଛ ମୂଳରେ ବସିକିରି ବୁଢୀ ମା ଙ୍କ ଠାରୁ ଗପ ଶୁଣିବା ଏଇ ଦିନ ଆଜିକାଲି ତ ଆଉ ସହରରେ ତ ଦେଖିବାକୁ ମିଳୁନି। ଯଦି ଆଜ୍ଞା ଯଦି ମୁଁ ଚେଷ୍ଟା କରେ ଯଦି ଏମିତି ସମୟ ଆସିବ ପୁଣି ଥରେ ସେଇ ପିଲା ଦିନ ତ ଆଉ ଫେରି ପାଇବନି କିନ୍ତୁ ଯଦି ସେମିତି କିଛି ସମୟ ଆସୁ ଯାହାତଵ କି ସବୁ ସାଙ୍ଗ ଯଦି ଏକାଠି ମିଳିମିଶିକି ଯଦି ସେଇ ସ୍ମୃତି ଅନ୍ ଆସିବା ମାତ୍ରେ ବହୁତ ଆନନ୍ଦମୟ ଲାଗେ।
ପିଲାଦିନ କଥା ଯମା ଭୁଲି ହୁଏନି ଆଉ ପିଲାଦିନ ଯାହାବି ଘଟେ ଆଉ ଏବେ ସେ କଥା ମନେ ନପ ମନ୍ ମନେ ପିଡିଚି ମାନେ କାନ୍ଦ ଲାଗେ ବେଳେ ବେଳେ ଖୁସି ଲାଗେ ଯେ ଆମେ ପିଲାଦିନେ ଏଇଆ କରୁଥିଲୁ ଆଉ ଏବେ ତ ସେ ସମ ସମୟ ଗଲାଣି ସେ ଦିନ ବି ଗଲାଣି କିଏ ସବୁ ସମସ୍ତେ ସମସ୍ତ କାମରେ ବ୍ୟସ୍ତ ରହିଯାଉଛନ୍ତି। ଆଉ ସେସବୁରେ କେହି ଧ୍ୟାନ ଦଉନାହାନ୍ତି ନହେଲେ ଏବେ ବି ଆମ ପରମ୍ପରା ଆମର ସବୁ ଯାହାବ ଚାଲିଚଳନ ଏବେ ବି ବଜାୟ ଅଛି ବାସ୍ ମନେ ପକେଇରେ ହେଲା।
ଆଜ୍ଞା ସେଇଟା ହିଁ ତ ଆଗର ଦିନକୁ କେହି ବି ଭୁଲି ପାରିବେନି ପିଲା ଦିନର କଥା। ପ୍ରଥମେ ଯେତେବେଳେ ପିଲା ଥିଲେ ସେତେବେଳେ ଭାବୁଥିଲେ କି କେତେବେଳେ ବଡ ହେବା କେତେବେଳେ ଆମେ ଚା କିରି କରିବା କେତେବେଳେ ଏଇ ବଝ ଆମକୁ ବେଗ ସେତେବେଳେ ବଝ ଲାଗୁଥିଲା କିନ୍ତୁ ବଡ ହେଲା ପ ପରେ ଜଣା ପଡ଼ିଲା ଯେ ସେଇ ପିଲା ଦିନର ସ୍ମୃତି ସେଇ ବ୍ୟାଗ୍ ଏବେ ବଝୁ ନାହିଁ ଏବେ ଯ ଟିଫିନ ଯୋଉ ଧରିକି ଯାଉଛେ କର୍ମ କର୍ମକ୍ଷେତ୍ର କୁ ସେଇ ଟିଫିନ ହିଁ ଆମକୁ ଏଥର ବଧ ଲାଗୁଛି ଅଧିକ। ପୁଣି କାଶ ଭାବିପରୁଚେ। ଆଜ୍ଞା କାସ ଭାବୁଛି କି ସେଇ ପିଲା ଦିନ ପୁଣି ଥରେ ଫେରିଆସିଥାନ୍ତା କି।
ହଁ ଫେରି ଆସିଲେ ବହୁତ ଖୁସି ଲାଗନ୍ତା ସେତେବେଳେ ମାନେ ମାନେ ଇସ୍କୁଲ ବେଳକରେ ମଜା ଲାଗୁଥା ଯେ ଆମେ ଇକୁଲ ବର୍ଷା ହଉୁଥିବ ଆମ ଭାବୁଥିଲୁ ନା ଇସ୍କୁଲ୍ ଜୀବନୁ ବର୍ଷା ହଉଛି ଏବେ ସେ ଇସ୍କୁଲ ସବୁ କୁଆଡେ ଚାଲିଗଲା କୁଆଡେ ମନେପଡୁ କରୁଛି ମାନେ କଲା ବେଳକୁ ବହୁତ ଖୁସି ଲାଗୁଛି। ଉଚ ତା ସତ କଷ୍ଟ ବି
ଆଜ୍ଞା ସେଇଟା ହିଁ ତ ଏବେ ଆଗେ ବର୍ଷା ହେବା ମାତ୍ରେ ଆମେ ଭା ଭାବୁଥିଲେ ଯେ ନାଟକରୁଥିଲେ ଯେ ଆମର ଆଜି ପେଟ କାଟୁଛି ଗୋଡ କାଟୁଚି ଆମେ ସ୍କୁ ସ୍କୁଲ ଯିବୁନୁ କିନ୍ତୁ ଏଇ କର୍ମମୟ ଜୀ-ଏଇ କର୍ମମୟ ଜୀବନ ଏତେ ହେଇଗଲାଣି ଯେ ଆଉ ଗୋଟେ ଦିନ ଯଦି କର୍ମ ଯିବେନି ମାନେ କେହି କହିବା ପାଇଁ ଆମେ ଆ ନାଟକ ବି କରିବାନି ଆଜ୍ଞା। ଆପଣଙ୍କ ମୋ ଆବାଜ ଆସିଛି? ଆପଣ ଲାଇନ ରେ ଅଛନ୍ତି?
ହଁ ଠିକ କଥା କହିଛ।
ଆପଣ ମୋ- ମୋ ଭଏସ୍ ଆସିଛି ଏବେ? ଆଜ୍ଞା ଆଜ୍ଞା ଠିକ ଅଛି ବନ୍ଧୁ। ରଖିଲି ଧନ୍ୟବାଦ ଜୟ ଜଗନ୍ନାଥ।
ମୁଁ କହିଲି ଏବେ କଣ କିବି ନା ହଁ ମୁଁ କହିଲି ଏବେ ଆଉ